କୁହନ୍ତୁ।
ହୁଁ, କୁହନ୍ତୁ ଆପଣ କଁ କହୁଥିଲେ ଗୋଟେ କଣ କଥା କହିବି ବୋଲି କହୁଥିଲେ କୁହନ୍ତୁ।
ମୁଁ କହୁଥିଲି, କୋଉ କଥା କହିଲେ ମ୍ୟାମ?
ଯୋଉ କଣ ଆପଣ ଆ ଆଗ ଚାଳ ଘରେ ରହୁଥିଲି ତାପରେ ଆପଣ କୋଠା ଘରକୁ ସିଫ୍ଟ ହେଲେ ତାପରେ ସେଇ କଥାକୁ ନେଇକି ଆପଣ କଣ କହିବେ ବୋଲି କହୁଥିଲେ?
ଓଃ ଇଏ ଯୋଉ ଚାଳ ଘରରୁ କୋଠା ଘର। ହେଟା ତ ବୁଲିଗଲି ଆଉ କଣ କହିବେନି?
ହଉ ତାହେଲେ କୁହ ତମ ଗାଁ କଥା କୁହ।
ଆମ ଗାଁ କଥା ସ ଭଲ ଆଉ ଆପଣଙ୍କ ଖବର କଣ କୁହନ୍ତୁ? ଆଉ କେମିତି କଣ? ମାନେ ପୁରୀ ଯିବା ପ୍ରୋଗ୍ରାମ ଅଛି ରଥଯାତ୍ରରେ?
ନାଇଁ ମୁଁ ରଥଯାତ୍ରାରେ ପୁରୀ ଯାଏନି। ମୁଁ ରଥଯାତ୍ରାରେ ପ୍ର ବହୁତ ଗହଳି ସକାଶେ ମୁଁ ର ରଥଯାତ୍ରାରେ ପୁରୀ ଯାଏନି ମୁଁ ଯାଏ ଆ ଯୋଉ ଦିନ ସୁନାବେଶ ଥାଏ ସେଦିନ ବଡ ଏକାଦଶୀ ଥାଏ, ତ ମୁଁ ଏକାଦଶୀ କରେ। ତ ସେଥିପାଇଁ ବଡ ଏକାଦଶୀ ଦିନ ଯୋଉଟା ଥାଏ ଯୋଉ ସେଇ ଦିନ ମୁଁ ଯାଏ। ଆଉ ସେଦିନ ରାତିରେ ତ ପ୍ରବଳ ଗହଳି ହେଇଯାଏ ସେଥିପାଇଁ ମୁଁ ସ ସକାଳ ବେଳା ଯାଏ। ସକାଳ ବେଳା ଗଲେ ଏଇ ସନ୍ଧ୍ୟା ଟାଇମିଙ୍ଗ ବେଳ କୁ ମୁଁ ରିଟର୍ଣ କରେ ମାନେ ଫେରେ।
ହଁ, ଜଗନ୍ନାଥଙ୍କର ତ ମାନେ ତିନିଶହ ପଇଁଷଠି ଦିନରୁ ତିନିଶହ ପଇଁଷଠି ଦିନଆ ତାଙ୍କର ଗୋଟେ ଗୋଟେ ପର୍ବ। ସବୁଦିନ ଗୋଟେ ଗୋଟେ ନୂଆ ନୀତି।
ହଁ, ନାଇଁ ସେଇ ସମୟରେ ବି ଅ ମାନେ କଣ? ମହାପ୍ରଭୁ ରଥରେ ବି ଥାଆନ୍ତି ତ ସେଥିପାଇଁ ଦର୍ଶନ କଲେ ଭଲ ତ ସେଥିପାଇଁ ପଳଉ ଆଉ ତାପରେ ବହୁତ ବଡ ଏକାଦଶୀ ଟା ବି ସେଇଦିନ ଥାଏ। ତ ପଳଉ ଆଉ। ଆଉ ଅଲଗା ଟାଇମିଙ୍ଗ ରେ ଆଉ ଅଲଗା ସମୟରେ ପ୍ରବଳ ଗହଳି। ତାପରେ ସେମିତି ଯିବା ପାଇଁ ବି ସମୟ ହୁଏନି ଛୁଟି ମିଳେନି। ସେଥିପାଇଁ ଯାଇ ହୁଏନି।
ହୁଁ ହୁଁ। ଆଉ ଆଉ ରଜ କେମିତି କଟିଲା ଆପଣଙ୍କର?
ରଜ, ଏତେ ଭଲରେ ବି କଟିନି କାରଣ ରଜ ତିନି ଦିନ ଆ ରଜ ଦ ତିନ ମାନେ ରଜ ପୂର୍ବରୁ ମାଙ୍କର ଦେହ ଟା ଦେହ ଟିକେ ଖରାପ ହେଇଯାଇଥିଲା, ତ ସେଥିପାଇଁ ଆଉ କୁଆଡେ ବେଲେ ଗଲୁନି, ରଜ ତିନି ଦିନ ଯାଏ ଘରେ ଥିଲୁ ଏଇଠି ପାଖରେ ଗୋଟେ ଜାଗାରେ ରଜ ମହୋତ୍ସବ ପଡିଥିଲା। ମହୋତ୍ସବ ବୋଲି ସେଠି ସେମିତି କିଛି ନାହିଁ ଖାଲି ଆଁ ଯୋଉ ରାଜନୈତିକ ଲୋକ ସବୁ ଆସିଥିଲେ। ସେ କଣ ଛୋଟ ଛୁଆ ସବୁ ନା ଚ ଗୀତ ସବୁ କଲେ ତ ସେମାନଙ୍କୁ ସେ ପୁରସ୍କାର ଦେଲେ ବାସ୍ ଆଉ ଦି ତିନିଟା ଖାଲି ଏମିତି ଛୋଟ ଛୋଟ ଦୋଳି ପଡିଥିଲା ଯୋଉ ଯୋଉଟି ଛୋଟ ଛୋଟ ଛୁଆମାନେ ଖେଳି ପାରିବେ। ସେତିକି, ଆଉ କିଛି ଏମିତି ନଥିଲା ସେଇ ଜାଗାରେ ଖାଲି ଯାଇକି ବୁଲିକି ଆସିଥିଲି ଆଉ।
ଓହୋ ଆମର ତ ଏଇଆଡେ ଗାଁରେ ରଜ ମହୋତ୍ସବ ହଉଥିଲା।
ହୁଁ। ଗାଁରେ ତ ବହୁତ ବଡ, ବଡ ଆକାରରେ ହୁଏ।
ହଁ ଗାଁରେ ମାନେ ରଜ ଥିବ ଗୋଟେ ମାସ ଆମର ପୁରା ପ୍ଲାନିଂ ହବ ଆଗେ ପୁରା ସେପାରେଟ୍ ଗୋଟେ ମିଟିଂ ହବ। ପିଲାମାନେ ସବୁ ବସିବି କଣ କେମିତି କରିବା ଏଇ ବର୍ଷ। ଆଉ ଆର ବର୍ଷ ତ ଏମିତି ହେଇଛି ଏଇ ବର୍ଷ ଆଉ ଟିକେ ଅଲଗା କଣ କରିବା? ତାପରେ ସବୁ ଯିବୁ ଜଙ୍ଗଲରୁୁ ମାନେ ଦୋଳି ଫୋଳି ପାଇଁ ସବୁ ବର୍ଷ ତ ଆଉ ସେ କାଠ ଗୁଡା ରୁହେନି ପୋକ ଲାଗିଯାଏ ଉଇ ଲାଗିଯାଏ ନୂଆ କାଠ ଆଣିବୁ।
ହୁଁ
ନୂଆ ଜଙ୍ଗଲ କୁ ଯିବୁ ଗୋଟେ ଶଗଡ଼ ନେଇକି। ଉ ପୁରା କାଠ ଧରିକି ଆସିବୁ ଜଙ୍ଗଲରୁ ସେ ଆମର ଯିଏ ବଢ଼େହେଇଥିବ ସିଏ। ତିଆରି କରିବ ଦୋଳି ସେ ଯେଉଁ ଚକିରି ଦୋଳି। ରାମଦୋଳି ଆମର ପଟା ଦୋଳି ବାଉଁଶ ଦୋଳି ସବୁ ହୁଏ। ଆଉ ମୀନା ବଜାର ଦୋଳି ତ ଦେଖିଥିବେ ସେ ଯୋଉ ବଡ ବଡ ବେଲୁନ ଦୋଳି ପୁରା। ଟମାଣ୍ଡ ଜେରି ହ ସେଗୁଡା ଆଉ ଜମ୍ପିଙ୍ଗ ଦୋଳି ଏରା ବି ମଗା ହୁଏ। କିନ୍ତୁ ଏରା ମୁଖ୍ୟତଃ ଗାଁ ରେ ଯେହେତୁ ହୁଏ ଏଇ ଦୋଳି ଗୁରା ବେଶୀ ମାନେ ଲୋକମାନେ ପସନ୍ଦ କରନ୍ତି ଆଉ ପିଲାମାନଙ୍କର କ କତୁହଳ ଖେଳ ହୁଏ। ଏ ଛୋଟ ପିଲା ମାନଙ୍କର ସେ ମ୍ୟୁଜିକ ଚେୟାର। ବାଟି ଚାମଚ ସବୁ ପ୍ରକାର ନାଚ ଗୀତ। ରାତିରେ ହୁଏ ଯୋଉ ଫଙ୍କସନ ଟା ହୁଏ ସେଟା ରାତିରେ ହୁଏ।
ଓ ହୋ
ଆଉ ରାତିରେ ହୁଏ ଆଉ ମାନେ ଦିନ ସାରା ସବୁ ଖେଳକୁଦ ଦିନ ସାରା ବୋଲି କଣ ମହୋତ୍ସବ ଟା ଆଚୁଆଲି ତିନିଟ ର ଷ୍ଟାର୍ଟ ହେଇଯାଏ। ଖରାରେ ଆଉ କିଏ ଆସିବେ କି? ସକାଳୁ ବି କେହି ଆସନ୍ତି ଖାଲି ଦୋଳି ଫୋଳି ଟିକେ ଖେଳିକି ପଳାନ୍ତି। ଆଉ ଯାହା କେବଳ ତିନିଟ ର ଷ୍ଟାର୍ଟ ହୁଏ ତିନିଟ ର ରାତି ଦଶଟା ପର୍ଯ୍ୟନ୍ତ। ପୁଅ ପିଲାମାନାନଙ୍କର କବାଡ଼ି, ତାସ ସବୁ ଖେଳ ହୁଏ ଭଲ ମଜା ହୁଏ ନା ଶ ତିନି ଦିନ ସମସ୍ତେ ଗାଁ କ ଆସିଥାନ୍ତି ଯିଏ ଯିଏ ସବୁ ବାହାରେ ଥାନ୍ତି ସବୁ ଲୋକମାନେ ଆସନ୍ତି। ସବୁ ଝିଅ ମାନେ ବି ଆସନ୍ତି ଯୋଉମାନେ ସବୁ ବାହା ହେଇ ଯାଇଛନ୍ତି।
ହୁଁ
ସମସ୍ତେ ଆସନ୍ତି। ଗୋଟେ ଆଜ୍ଞା
ଗାଁରେ ମୁଁ କଇଲି ତମ ଗାଁ ରେ ଅ ଯୋଉ ଶଗଡ ଯୋଉ କହୁଛ ଏବେ ବି ଶଗଡ ଚାଲିଛି।
ହଁ ଏବେ ବି ଶଗଡ଼ ଚାଲିଛି। ହଳ ନଙ୍ଗଳ ବଳଦ ସବୁ ପୁରା ସେପାରେଟ ସମସ୍ତେ ଅଛି। ଆଉ ତ ମାନେ ଯୋଉ ବିଲ ଗୁଡା ଚାଷ ହଉଛି ବାଟ ବିଲ ଉରା ସେଟା ତ ଟ୍ରାକ୍ଟର ପଶି ଯାଉଛି। ଟ୍ରାକ୍ଟରରେ ଚାଷ ହେଇଯାଉଛି ଆଉ ଗହିର ବିଲଉରା ପୁଣି ଚାଷ କେମିତି ହେବ।
ହଁ
ପୁଣି ଏ ଯଉରା ଭିତର କୁହନ୍ତୁ ମ୍ୟା
ମୁଁ କହିଲି ଯୋଉ ଗହିର ବିଲ ଯୋଉ କହୁଛ ସେଠି କଣ ମାନେ ଟ୍ରାକ୍ଟର ଯାଉନି। ସେଠି କଣ ମାନେ ହଳ ଲଙ୍ଗଳରେ ହଉଛି।
ପ ଦେଖନ୍ତୁ ଗୋଟେ ଥାଏ ସମତଳ ଭୂମି ଗୋଟେ ଥାଏ ଗରାଣିଆ ମାନେ ବିଲ ଗୋଟେ ବଡ ବଡ ବିଲ। ଡେଇଁକି କେତେ ଯିବେ ଟ୍ରାକ୍ଟର ଟା ଏତେ ବାଟ ଆଉ ହୁଡା ମଝିରେ ଆଉ ଯାଇହବ କି? ସେଠି ସେଥିପାଇଁ ବଳଦରେ ଚାଷ କରାଯାଏ। ସେ ଲଙ୍ଗଳ ଫଙ୍ଗଳ ନେଇକି ଚାଷ କରନ୍ତି। ଭଳଦ ଅଛି ଶଗଡ଼ ଅଛି ସବୁ ଅଛି।
ଆଉ ଯୋ ମାନେ ଆଉ ଯୋ କଣ କହିଲେ ଯୋଉ କଣ କହିଲେ ଯୋଉ ତେଲ ବାହାର କରିବା ପାଇଁ ଘଣା।
ଘଣା ତ ଆଉ ନାହିଁ ଏବେ ସବୁ ମେସିନ୍ ହେଇଗଲାଣି। ଥିଲା। ପ୍ରାୟତଃ କୋଭିଡ ପୂର୍ବରୁ ଘଣା ଥିଲା। କିନ୍ତୁ କୋଭିଡ ପରେ ଆଉ ଘଣାର ମାନେ କାଁ ଭାଁ କୋଉଠି ଗୋଟେ ଅଧେ ଥିବ। ଅଛି ଘଣା ଅଛି। ସେଟା ବି ଘଣା ଟେ ଦେଖିବେ ପୁରା ମଜା ଲାଗିବ।
ହୁଁ। ତାହେଲେ ଅଛି ତମ ମୁ
ହୁଁ ମାନେ ଘଣା ଉପରେ ପୁରା ବଳଦ ଦିଟା ବୁଲେଉଥିବେ ମଝିରେ ତମର ଯାହା ସୂର୍ଯ୍ୟମୁଖୀ ହେଲା, ସୋରିଷ ହେଲା ତମେ ଯୋଉଥିରେ ତେଲ ବି ବାହାର କରିବ। ନଡିଆ ହେଲା ତମେ ପୁରା ମାନେ ପଥର ପୁରା ଲଦା ହବ ବଡ ବଡ ପଥର। ସେଇ ଯୋଉ ଖୁଣ୍ଟଟାରେ ତା ଉପରେ ବି ଆମେ ଛୋଟ ଛୋଟ ଛୋଟ ହେଇଥିଲୁ ତାପରେ ବି ବସିଛି। ଥରେ ମୁଁ ଥରେ ଜୀବନ ରେ ବସିଛି ଆଉ।
ସେଟା ଗୋଟେ ମଜା ଲାଗେ। ବଳଦ ବୁଲୁଥିବେ। ପୁରା ଚାପି ହେଇ ହେଇ ହେଇ ହେଇ ତେଲ ବାହାରିବ। ଗୋଟେ ଖୁଣ୍ଟରୁ ଖୁଣ୍ଟ ଟା ବି ପୁରା କଣା କରା ହେଇଥିବ। ମିନିମମ୍ ଦି ଫୁଟ ଖଣ୍ଡେ ସେ ତଳେ ଗୋଟେ ଡବାରେ ସବୁ ତେଲ ଗୁରା ଆସିକି ବାହାରିବ। ଘଣା ବି ଅଛି ଶଗଡ ଫଗଡଗୁରେ ତ ନର୍ମାଲରେ ଅଛି ସବୁ। ତ ଏଇ ସବ୍ ଡିଉଟି ଅଛି। ଇଙ୍କିତି ମାନେ ଧୀରେ ଧୀରେ ଲୋପ ପାଇ ଯାଉଛି। ଆଉ ଯୋଉ କହୁନଥିଲି ଚାଳ ଘର ଚାଳ ଘର ଯେତେବେଳେ ଥିଲା ସେତେବେଳେ ଏ ସବୁ ଜିନିଷ ଢିଙ୍କି ଫିଙ୍କି ଗୁଡ଼ା ଥିଲା ବର୍ତ୍ତମାନ କୋଠା ଘର ହେଇଗଲାଣି ଆଉ ଢିଙ୍କି ରଖିବେ କୋଉଠି ଲୋକ। ଆଉ କଂକ୍ରିଟ କି ସିମେଣ୍ଟ ରେ ତ ଢିଙ୍କି ଫିଙ୍କି ଗୁରା ପକା ଯାଏନି ନା। ସେଇ ଗାଁ ଯୋଉ ପିଣ୍ଡା ଥାଏ ସବୁ ସେଇ ପିଣ୍ଡାରେ ହିଁ ଢିଙ୍କି ଗୁରା ସବୁ ରଖାଯାଏ। ସେଇଠି ହିଁ ଢିଙ୍କି କୁଟା ଯାଏ ଢିଙ୍କି କୁଟା ଯାଏ ଚକି ଚକିରେ ଯୋଉ ଆମର ମୁଗ ବିରି ଯୋଉ ସବୁ ଫାଳ କରନ୍ତି ବୁଲେଇକି ସେ ଚକି ଆଉ ନାହିଁ ସବୁ ତ ପ୍ରାୟ ଗ୍ରାଇଣ୍ଡରତହେଇଗଲାଣି।
ନାଇଁ ତଥାପି ଚକିଟା ଅଛି। ଚକିଟା ଆମର ବି ଅଛି ମାନେ ସେଥିପାଇଁ ମୁଁ କହୁଛି ଚକିଟା ଅଛି।
ଚକି ଆ କହୁଚି ପା ଗାଁ ର ଲୋକମାନଙ୍କର ମେଣ୍ଟାଲିଟି ହେଲା ଯେ ଆମେ କେମିତି ସହର ହେଇଯିବୁ।
ମାନେ ସମସ୍ତେ ପ୍ରାୟ କାହା ଘରେ ଏମିତି ଗୋଟେ ଗ୍ରାଇଣ୍ଡର ନାହିଁ ବୋଲି କହିବିନି।
ଶିଳ ଅଛି କିନ୍ତୁ ଶିଳ ଟା ସବୁ ରଖାହେଇଥିବ ମାନେ କୋଉ ତାଜା ଉପରେ ଥିବ ନହେଲେ କୋଉ ସିଢି ତଳେ ଥିବ।
ହୁଁ ହୁଁ ସେଟା ଠିକ୍।
ସମସ୍ତଙ୍କ ଘରେ ଗ୍ରାଇଣ୍ଡର ଇନଭେଟର ତ କମନ ହେଇଗଲାଣି ଆ ଆଗରୁ ଲାଇନ କଟିଲେ ମାନେ ଲଣ୍ଠନ ଜଳୁଥିଲା ଡିବି ଜଳୁଥିଲା। କିନ୍ତୁ ବର୍ତ୍ତମାନ ସମ ବଢିଆ ଥିଲା ଲାଇନ କଟିଗଲେ ସମସ୍ତେ ଏକାଠି ବସନ୍ତି ସବୁ
ହଁ। ଆଜିକାଲି ସମସ୍ତଙ୍କୁ ଖରାପ କରିଦେଇଛି ଆଣ୍ଡ୍ରଏଡ୍ ମୋବାଇଲି। ଯାହା ଦ୍ଵାରା କି ମାନେ ଆଉ କେହି କାହା ସହିତ କଥାବାର୍ତ୍ତା ହଉନାହାନ୍ତି ମାନେ କେହି କାହା ସହିତ ମାନେ କେହି କାହାର ଫିଲିଙ୍ଗ୍ସ ବି କିଛି ଜାଣି ପାରୁନାହାନ୍ତି।
ହଁ ପା, ମାନେ ଲାଇନ୍ କଟିଗଲେ ଯଦି ଗୋଟେ ଝରି ବର୍ଷା ଷା ଲାଗି ରହିଲା, ଲଘୁଚାପ ଫଘୁଚାପ ରାତିରେ ଲାଇନ୍ ଫାଇନ୍ କଟିଗଲା, ସମସ୍ତ ତେ ଆଇଦର ସେ ଚୁଲି ପାଖରେ ଯୋଉ ରୋଷେଇ ହଉଥିବ ସେଇଠି ସମସ୍ତେ ପ୍ରାୟ ବସିକି ଗପ ସପ ହଉଥିବେ। ନହେଲେ ପିଲାମାନେ ସବୁ ଲଣ୍ଠନ ଚାରିପଟେ ବସିକି ତାଙ୍କର ବହି ଧରିକି ପଢୁଥିବେ।
ହୁଁ।
ଆଉ ଏବେ ତ ଛୁଆ ଛାଡ଼। ଆଉ ଏବେ ତ ଛୁଆ ଛାଡ ସବୁ ଇନଭେଟର ଆଉ ସେ ଯୋଉ ନିମ୍ବୁଡା ଗୀତ।
ହଁ ଏବେ ବହିରେ ଚାଲିଚି ଗୋ ଗୋଟେ ନିମ୍ବୁଡ଼ା ଆଉ। ଆଉ ଲୋକ ଯାହା ଧୀରେ ଧୀରେ ତଥା ପି ସହରର ଲୋକ ସବୁ ଗାଁକୁ ଯିବା ପାଇଁ ଇଚ୍ଛା କଲେଣି। କେତେ ଜଣ ବି ପଳେଇଲେଣି ବହୁତ ଜଣ ଲୋକଙ୍କୁ ମୁଁ ଦେଖ୍ ଖିଲେଣି ମାନେ ଏଇ ସୋସିଆଲ୍ ମିଡିଆରେ ମୁଁ ଦେଖୁଛି
ଏମିତି ହୁଏ କି ଯୋଉମାନେ ସବୁ ଧରି ନିଅନ୍ତୁ ଗୋଟେ ଗୋଟେ ବଡ଼ ବଡ଼ ପଦବୀରେ ଅଛନ୍ତି। ସବୁ ଏଜୁକେଟେଡ୍ ଲୋକ, ଚାକିରୀ ବାକିରୀ ତାଙ୍କର ରିଟାର୍ଡଟମେଣ୍ଟ ନେଇଗଲେ, ସେମାନେ ଚାହୁଁଛନ୍ତି କି ଆମେ ସହରରେ ପ୍ଲସ୍ ଗୋଟେ ଘରେ ଥାଉ କିନ୍ତୁ ଗାଁରେ ଯାଇକି ଆମେ ଟିକେ ସେଟେଲ୍ ହବୁ। ଛୁଟ୍ରିରେ ଯାଇ ଟିକେ ଗାଁର ବାସ୍ନା ବା ଗାଁର ପବନ ଆପଣ ସହରରେ ରହିବେ ସମୟ ଜଣା ପଡ଼ିବନି, ଏଇନାରେ ଦଶଟା ହେଇଥିବ ଏଇନେ ଏଗାରଟା କେତୋଳେ ହେଇଯିବ। ଆଖି ପିଛୁଳାକେ ଟାଇମ୍ ଟା ପଳେଇବ। କିନ୍ତୁ ଗାଁକୁ ଆସିବେ ମାନେ ସକାଳ ରାତି ଚାରିଟାରୁ ପକ୍ଷୀମାନଙ୍କର ବୋବେଇବା ସ୍ୱର। ମୋ ବୋଉ ତ ମୋ ସକାଳୁ ପୁରା ଗୋଟେ ଭଜନ ଲଗେଇ ଦେଇଥିବ ଟିଭିରେ।
ମାନେ କ୍ ପୁରା ନିଦଟା ପୁରା ଚିଡ଼ଚିଡ଼ାରେ ଭାଙ୍ଗିବ। ଇଆଡ଼େ ଲୋକମାନେ ତ ପ୍ରାୟ ରାତି ଚାରିଟାରୁ ଉଠିକି କିଏ କୁଆଡେ ଯିବେ ସବୁ ମାନେ ସବୁ ମାନେ ସବ୍ ଅଲଗା ପ୍ରକାର ପୁରା ମାହୋଲ୍, ସକାଳୁ ଉଠିବ ମାନେ ଗୋଟେ ଏମି ତି ଶାନ୍ତି ଲାଗିବ ମାନେ ଜାଣି ହିଁ ପାରିବନି ତମେ। ମାନେ ଏତେ ଶାନ୍ତି, ଆଉ ଖରାବେଳେ ଖାଇସାରିଲା ପରେ ଯୋଉ ନିଦ। ଏଟା ଗାଁ ଛଡା ଆଉ ସହରରେ ଏସି ରୁମରେ ବି ମିଳିବନି।
ହଁ ବିଲ ସାଇଡ଼ରୁ ଯୋଉ ପବନଟା ଆସୁଥିବ
ଆଃ ବିଲ ସାଇଟ୍ ଛାଡନ୍ତୁ ଗାଁର ମଣ୍ଡପ ଯୋଉ ଅଛି ଗୋଟେ ଗଛ ଚାରିପଟେ ଯୋଉ ମଣ୍ଡପ ହେଇଥିବ ଚାନ୍ଦିଆ ଟାଇପର ସେଇଠି ବସି ପଡିବେ ସେଇଠି ତ ନିଦ ଆଉ।
ସେଇ ଜାଗାରେ ତମେ ମାନେ ହିଁ ଯାଇଁକି ବସିପାରିବ, ଆମେ ଝିଅ ପିଲା ଯାଇଁ କଣ ବସି ପାରିବୁ ନା ତାର ମଜା ନେଇପାରିବୁ, ଆମେ ଖାଲି ବିଲ ସାଇଡ଼ରୁ ପବନଟା ଆସିବ ସେଇଟାର ମଜା ନେଇପାରିବୁ।
ହଉ ତାହାଲେ ମ୍ୟାମ୍ ମୁ ରଖୁଚି ଆପଣ ଆଉଥରେ କଲ୍ କରିବେ।
ନାଇଁ, ହଁ ମୁଁ ପରେ କରିବି।
ଆଜ୍ଞା।
ହୁଁ